ହଁ କୁହନ୍ତୁ।
ଯାହା ହଉ ଲାଗିଲାଏଥର।
ହଁ ବା ଏମିତି ଘୋରି ଘୋରି କଟି ଯାଉଛି।
ହଁ ଆଉ ଆଉ ତମେ କଣ ପଢାପଢି କୋଉ ଯାଇ କରୁଛ।
ମୋର ପ୍ଲସ୍ ଥ୍ରି ସେକ୍ ଥାର୍ଡ ଇୟର ହବ।
ଓହୋ ଆଉ ତାପରେ କଣ କରିବା ଭାବିଛ।
ତାପରେ ଡିଫେନ୍ସ ଲାଇନ ରେ ପକେଇବି ଆଉ ଏକାଡେମିକ୍ ହଁ ହଁ ଇଚ୍ଛା ଅଛି।
ଯାହା ହଉ ଭଲ, ଟ୍ରାଏ କର ହେଇଯାଉ।
ହୁଁ ସେଇଟା ଅଉଛି କଥା ହେଇଯିବ ଯଦି ଭଲ କଥା ନାଊ
ନ ମୋଟେ ଗୋଟେ ଭାଗ୍ୟ ନିଜ ଭାଗ୍ୟ ଉପରେ ଡିପେଣ୍ଡ ଆଉ।
ହଁ କିଏ କିଏ କମ ଏଜ୍ ରୁ ପାଇଁ ଯାଉଛନ୍ତି।
କଣ କହିଲେ।
ମୁଁ କହିଲି କି ଆଜ ହେଇଯାଉଛି କିଏ କିଏ ଲାଗିଲେ କି ତ ହେଇସି ହେଇଯାଇଥିବ। କିନ୍ତୁ ଜଲଦି ହଉନି।
ହଁ।
ମନେ ସବୁ ଦରକାର ପାଠ ବି ଦରକାର ତା ସାଙ୍ଗରେ ଟିକେ ତମର ଲକ୍ ଫେବର କରୁଥିବା ଦରକାର
ଆଉ ଆଣ୍ଟି କଣ କରୁଚନ୍ତି?
ଆଣ୍ଟି ରୋଷେଇ କରୁଚନ୍ତି।
ହୁଁ ଆଜି କଣ ବନଉଚନ୍ ନନଭେଜ୍?
ଆଜି କଣ ଅଣ୍ଡା କରିବେ କୋହୁଥିଲେ ତ?
ଅହୋ।
ଆପଣଙ୍କର?
ଆମର ଚିଙ୍ଗୁଡି।
ଓ ହୋ। ଚିଙ୍ଗୁଡି ତରକାରୀ ଆଉ ନା ଚିଙ୍ଗୁଡିର ଆଉ କଣ ରେସିପି?
ନାଇଁ ନାଇଁ ତରକାରି।
ଆପଣ କଣ କଣ ରେସି ରେସିପି ସିକି
ହଁ ଶିଖିଚି। ବିରିୟାନୀ ବନେଇ ପାରିବି। ଭେଜ ହଉ ନନ୍ ଭେଜ୍ ହଉ ମତେ କରିକି ଦବାକୁ ଭଲ ଲାଗେ।
ହ
ହୁଁ।
ଆଉ କୁଆଡେ ଯାଇଥିଲେ ବୁଲିବାକୁ ସାଙ୍ଗସାଥିୁ
ନା କୁଆଡେ ଯିବୁ କାଲି ଯାଇଥିଲି ବ୍ୟାଙ୍କ ଟିକେ ଯାଇଥିଲି ଗୋଟେ ସାଙ୍ଗଟାର ମୋର ଯାଇଥିଲୁ ସେଇପଟେ ଟିକେ ବୁଲାବୁଲି କରିକି ଗୁପଚୁପ୍ ଖାଇକି ଥଣ୍ଡା ଟିକେ ପି ଇକି ଆସିଲୁ ଆଉ।
ହଁ ଯାଉଛନ୍ତି ତାହେଲେ ବୁଲିବାକୁ ଆଉ ଫ୍ରି ହେଲେ ଆଉ।
ହଁ। ଆଉ ଖରା କେମିତିଆ ହୋଉଚି ସେପଟେ?
ଖରା ତ ଚାରିଆଡେ ଆଉ ଏପଟେ ବି ଗରମ ପ୍ର
ତମେ ସେପଟେ ପାହାଡିଆ ଏରିଆ। ଆମ ନାନୀ କୁହେ ଆମ ଘର ପାଖେରେ ପାହାଡ।
ଆମର ବି ଘର ପାଖେରେ ପାହାଡ।
ସେୟା ମୋ ଭୋଉଣୀ କୁହେ ପା ସେଇୟା। ହଁ।
ଯାହାର ବି ଛାତ ଉପରେ ଏମିତି ଛିଡା ନାଁ ନାଁ ଭାଲୁ ଜଙ୍ଗଲ ରେ ଥିବ।
ନାଇଁ ତା ସିଏ କହେ ଯେ ତାଙ୍କ ମାନେ ତାଙ୍କ ଘର ପାଖରେ ପୁରା ପାହାଡ ଟା ସେଇଠି ଯୋଉ ପଡିଆ ଭଳିଆ ଅଛି ସେଇଠି ମାନେ ବେଳେ ବେଳେ ଇଏ ଭାଲୁ ଆସେ।
ମୁଁ ତ ଏପର୍ଯ୍ୟନ୍ତ ଭାଲୁ ଦେଖିନି।
ନନ୍ଦନକାନନ ଆସିନାହାନ୍ତି କେବେ ଆସିଚନ୍ତି?
ହୁଁ ଯାଇଚି ଯାଇଚି ଥରେ।
ହୁଁ ହୁଁ ଏବେ ମାନେ ଆଗରୁ କଣ ଏତେ ଜୋରେ ଗରମ ହୋ ଉଥିଲା କି ଏଇ ମାନେ ତିନି ଚାରି ବର୍ଷ ହବ ଏ ମାନେ ଗରମ ଉତାପଟା ବୋହୁତ ଜୋରେ ହୋଉଚି ଖରା ଯେତିକି ଜୋରେ ହୋଉଚି ଗୁଳୁଗୁଳି ସେତିକି ଜୋରେ ହୋଉଚି। ଗଛ ଗଛ ଯୋଉ କାଟି କୁଟି ଦୋଉଚନ୍ତି।
ହଁ ପା।
ଆମ ଏଇଠି ଏବେ ନୂଆ ରୋଡ ବନା ହେଲା କେନାଲ ଉପରେ। ମାନେ କେତେ ମାନେ କେତେ ଆମେ ଛୋଟବେଳୁ ମାନେ ମୁଁ ଭାବୁଛି ବୋଧେ ପଚିଶ ବର୍ଷ ହେଲା ମୁଁ ସେ ଗଛ ଦେଖି ଦେଖି ଆଉଚି। ମାନେ ଥିଲା ଛୋଟ ବେଳରୁ ଦେଖି ଦେଖି ଆଉଛି ଏବେ ମାନେ ସେଗଛ ସବୁ କାଟି ଦେଇଛି। ଯେମିତି ରୋଡକରରେ ଯୋଉ କେତେ ବଡ ବଡ ବରଗଛ ହସ୍ତଗଛ। ସଉଥିଲା ସବୁ ଗଛ କାଟିକି ପୁରା ପଦା କରିଦେଇଛନ୍ତି। ଆଉ ଏଇଥିରେ ଆଉ ଖରା ହବନି ଆଉ କଣ ହବ?
ଗଛ ଲଗେଇବା ଜାଗାରେ କାଟି ଦଉଛନ୍ତି।
ହଁ ଗୋଟେ ମାନେ ଗଛ ଗୋଟେ ତମେ ଲଗେଇ କି ବଡ ହେଲାବେଳକୁ ସିଏ ମାନେ ଯାଇକି କେତେ ବର୍ଷ ଲାଗିବ। କୋଉ କାଳର ମାନେ ବର୍ଷ ସତୁରି ଅଶିବର୍ଷର ଗଛ ସବୁ ସିଏ କାଟି ଦଉଛନ୍ତି।
ଲୋକମାନେ ଯେମିତି କରୁଚନ୍ତି ହଇରାଣବି ହଉଛନ୍ତି।
ହଁ ଆଉ ଗରମ ମାନେ ଯୋଉ ହଉଛି ଅସହ୍ୟ ଗରମ। ସେମାନେ ସେ ପାଗ ପାଣିପାଗଟା ମାନେ ଠିକ ରହୁନି କେତେବେଳେ ବର୍ଷାଦିନ ମାନେ ଟାଇମରେ ବର୍ଷା ହଉନି। ଶୀତଦିନେ ବର୍ଷା ହଉଛି।
ହଁ ହଁ
ଆରବର୍ଷ ଦେଖୁନ ଶୀତଦିନେ କେତେ ମାନେ ଶୀତଦିନ ସାରାଟା ପୁରା ବର୍ଷା ହେଇଛି। ଏମେତି କଲେ ଧୀରେ ଧୀରେ ଆହୁରି ହଇରାଣ ହେବ ଆଉ। ଆଉ।
ଆଉ।
ଆପଣଙ୍କୁ କଣ ଭଲଲାଗେ ଫ୍ରି ଟାଇମରେ କଣ ଭଲଲାଗେ କରିବା ପାଇଁ? ହାଲୋ।
ପେଣ୍ଟିଙ୍ଗ କରିବାକୁ ମତେ ଭଲଲାଗେ।
କଣ କରିବାକୁ ହଁ ହଁ?
ଏ ପେଣ୍ଟିଙ୍ଗ ହଁ।
ପେଣ୍ଟିଙ୍ଗ କରନ୍ତି।
ପେଣ୍ଟିଙ୍ଗ କରିବାକୁ ଭଲଲାଗେ ହଁ ହଁ ନହେଲେ ମୁଭି ଦେଖେ।
ବଢିଆ।
କିଏ ଡ୍ରାମାବି ଦେଖେ ଆପଣ ଦେଖନ୍ତିକି ଡ୍ରାମା।
ହଁ ଦେଖେ ହେଁ।
ଉୁଁ ହୁଁ।
ଆଉ କୋଉ ଟାଇପର ମୁଭି ମାନେ ହରହର ମୁଭିଦେଖ।
ହରହର ମୁଭି ମତେ ଡରଲାଗେ ମୁଁ। କେବଳ ଆକ୍ସନ ମୁଭି ଯୋଉଗୁଡା ସେଇଗୁଡା ବେଶୀ ଦେଖେ।
ଟିକେ ଆକ୍ସନ ମୁଭି ଅଧିକ ଦେଖ ଆଉ।
ହଁ ନହେଲେ କମେଡି ମୁଭିି। ଯେତିକି ଅକ୍ଷୟ କୁମାର ଅଛି ସବୁ।
ଅହ।
ମୁଁବି ସେଇ ଏଇ ମୁଭି ଦେଖେ ହରହର ମୁଭି ପ୍ରାୟ ଦେଖେ ଆଉ ଆମର ଯୋଉ ହରହର ବ୍ଲଗ ଗୁଡା ବନଉନାହାନ୍ତି। ଏଇଯୋଉ ଗଡମାନେ।
ହଁ।
ସେଗୁଡା ଦେଖେ ନହେଲେ ନଟିଆ କମେଡି ଦେଖେ।
ସେଗୁଡାତ ସେଇ କରୁଛନ୍ତି ଆଉ।
ହଁ ମତେତ ମାନେ ଅ ଗୋଟେ ଗୋଟେ ଲାଗେ ମାନେ ଠିକ ଅଛି କିନ୍ତୁ ମାନେ ଗୋଟେ ଗୋଟେ ସିଏ କହୁଥିବ ଏମିତି ଦେଖ ସେମିତି ଦେଖ କିନ୍ତୁ କିଛି କିଛି ଦେଖାହଉନଥିବ।
ପ୍ରାୟ ସେ।
ହଁ
ଆଉ ଆପଣ କଣ କରନ୍ତି ଫ୍ରି ଟାଇମରେ? ମାନେ କଣ ଦେଖାନ୍ତି, କରନ୍ତି?
ସେଇ ମୁଭି ହେରିକା ଦେଖେ ଆଉ କଣ? ନହଲେ ଆଉ ଟିକେ ଟାଇମ୍ ମେହେନ୍ଦୀ ହଁ ଆସେ ଟିକେ ଟିକେ କିନ୍ତୁ ଟିକେ ଅଧିକ ଟାଇମ୍ ଲାଗେ ମତ ମ ତେ ପ୍ରାକ୍ଟିସ୍ ନାଇଁ ନା ଟିକେ ଅଧିକ ଟାଇମ୍ ଲାଗେ ଲଗେଇବା ପାଇଁ ଆଉ।
କିନ୍ତୁ ସୁନ୍ଦର ଭାବେ ଲଗେଇ ପାରନ୍ତି।
ହଁ ଲଗେଇପାରେ। ଆପଣ?
ହଁ ମତେ ବି ଆସେ କିନ୍ତୁ ମୋର ବି ହାତ କାଟେ ବହୁତ ଜୋରେ।
ହୁଁ
ଆଉ ବ୍ଲାଉଜ୍ କେମିତି ବନାନ୍ତି କଣ ନାଇଁ କେଇଁ ନାଇଁ?
ନାଁ ନାଁ ବନାଏନି। ମଝିରେ ବନଉଥୁଲୁ ଯୋଉ ଏଇ ଏମାନେ ଏଇ ଯୋଉ ରେସିପି ହେରିକା। କରିକି ବନଉଥିଲୁ ଯେ
ସେ ମାମା କହିଲା ହେ ତମେ ଏରା ଏ ତେ ସମୟ ଲଗଉଛ ମୁଁ ମୋର ରୋଷେଇ କରିକି ଥୋଇ ଦେଇ ବସିବି ନା ତମେ ଏଇଠି ଏଇ ପାଲା କରୁଥୁବ।
ତାର ସେତେବେଳେ ଏକ୍ଜାମ୍ ବି ରହିଯାଉଥିଲା ବିଏଡ଼୍ ପାଇଁ। ହୁଁ ହେଲା ସେଇଥିପାଇଁ ମାମା କହିଲା ତୋର ପଢ଼ାପଢି କର ତୁ ଏଇରା ଏତେ ମୁଣ୍ଡ ଫୁଣ୍ଡ ପୁରାନା ତୁ ତୋର ଯା ପଢ଼ାପଢି କର ମୁଁ ହେରା ଏ ଏତେ ସମୟ କରିପାରିବିନି।
ବହୁତ ଟାଇମ୍ ନଷ୍ଟ ଆଉ।
ତାପରେ ନୂଆ ନୂଆ ବି ହଁ, ହଁ ନୂଆ ନୂଆ ବି ଟିକେ ମାନେ ଏଡିଟିଂ ହରିକା କରିବାକୁ ମାନେ ଏତେ ଜଣା ନାହିଁ। ତାପରେ ମାନେ କେମିତି କୋଉ ପଟେ କୋଉ ଆଙ୍ଗେଲରୁ କଣ କରିବ ସେଏଟା ବି ଏତେ ଠିକ୍ ସେ ଜଣା ନାଇଁ ନା ତ ଅଧିକ ଟାଇମ୍ ଲାଗେ। ସେଥିପାଇଁ ମାମା ଚିଡ଼ିଲା।
ଓହୋ।
ସୋସିଆଲ୍ ମିଡିଆ ଯେତିକି ଭଲ ସେତିକି ଖରାପ୍।
ହଁ।
ଆଉ ବୋଉ?
ଯିଏ ଯୋଉ ମାନେ ଯିଏ ଯୋଉ ହୁଏ ସେ ତାକୁ ଇଏ କ ୟୁଜ୍ କଲା ଆଉ। ଖରାପ୍ ବି ଅଛି ଭଲ ବି ଅଛି, ତମ ଉପରେ
ଲୋକମାନେ ଖରାପ୍ କରିଦେବେ।
ହଁ ତମ ଉପରେ ଡିପେଣ୍ଡ କରେ ତମେ ତାକୁ କୋଉ ଉଁ ହୁଁ ୱେଏ ବାଛିକି ୟୁଜ୍ କରିବ।
ଆଜିକାଲି ଆଉ ମାନେ ଫୋନ୍ ତ ନହେଲେ ମାନେ କିଛି ବି ହେଇପାରିବନି।
ସବୁ ଫୋନରେ।
ସବୁ ହଉଛି ଫୋନ୍, ଫୋନ୍ ଇଣ୍ଟରନେଟ ସୋ
ଆଉ କି ଆଜିକାଲି ଆଉ କିଏ ମୁଣ୍ଡ ଖର୍ଚ୍ଚ ଖର୍ଚ୍ଚ କରୁନାହାନ୍ତି ସବୁ ଫୋନ ରେ ହିଁ ମାରି ଦଉଛନ୍ତି ଯାହା ଯେତେବେଳେ
ଏଇ ସେ ମ୍ୟାଥତା ମ୍ୟାଥ ପ୍ରୋବ୍ଲେମ ଟା ଆସୁନି ଦିଅ ଗୁଗୁଲ ରେ ସର୍ଚ୍ଚ ମାରିଦିଅ।
ଉ, ହୁଁ, ହୁଁ। ସେଥିରେ ସେମାନେ ସିନା ଯାଣି ସହଜ ହେଇଗଲେ ସେମାନେ ହିଁ ହଇରାଣ ହେବେ ଯେତେବେଳେ ଜବ ପାଇଁ ଯିବେ।
ହଁ। ସମସ୍ତେ ତ ସେୟା ହିଁ କରୁଚନ୍ତି ଏବେ ଆଉ, ଆଉ କଣ କରିବା।
ଘରେ ରଖିଦଉଚି।
ହଁ, ହଁ, ହଁ।